ହ୍ୟାଲୋ?
ହ୍ୟାଲୋ?
ହ୍ୟାଲୋ?
ମୋ ଭାଇଁ କଣ କରୁଚ?
ବସ୍ଚି। ତମେ କଣ କରୁଛ?
ବସ୍ଥିଲି ଆଉ ଆଉ ଖାଇସାରିଚିଲ ନା ଖାଇନ?
ହଁ ତମେ ଟାଇ ସାରିଲଣୀ?
ନାଇଁ ଖାଇନି। କଣ ଖାଇଥିଲ?
ଖାଇଥିଲି ବରା କଷା ଖାଇଥିଲି।
ବର୍ଷା ହଉଚି? ନାଇଁ ମୁଁ ଖାଇନି।
ଅ ହଁ ହ ହଉ ଉଠିଲା।
ଆଉ ତମ ଦେହ ଭଲ ଅଛି? ହାଲୋ। ହାଲୋ। ମୁ କଲି ତମ ଦେହ ଭଲ ଅଛି?
ମୁଁ ତମ୍ ଦେହ ଭଲ ଅଛି ତମର?
ଆଉ ର ଆଉ ରଜ ପାଇଁ ସପିଂ କରିସାରିଲଣି ନା କରିନ?
ଖାଇକି ଶୋଇବି।
ଆଉ କଣ ରଜରେ ରଜରେ କଁ? ହାଲୋ।
ଆଉ ରଜରେ କଣ ଡ୍ରେସ୍ ନା ଶାଢୀ କଣ କରୁଚ?
ସାଢି ଡ୍ରେସ୍ ଦିଟା ଅଛି।
ଆଚ୍ଛା ଆଚ୍ଛା। କାଲି ଠୁ ତ ରଜ ଷ୍ଟାର୍ଟ ହେଇଯିବ ଆଉ। ମୁଁ ବି ଶାଢୀ ଡ୍ରେସ୍ ଦିଟା ଯାକ କରିଚି।
ଆଜ୍ଞା।
ଆଉ ତମେ ରଜ୍
ଆଉ ରଜରେ ପିଠା ପିଠା ହବ ପୋଡପିଠା ହବ ସବୁ ହବ।
ଆମର କିଛି ହବନି ପିଠା ହବନି।
କଁ ପାଇଁ?
ଆଁ ସେ ଜଣେ ଭାଇଙ୍କର ଡେଥ୍ ହେଇଥିଲା ତ ସେ ବଡ ବାପାଙ୍କ ପୁଅଙ୍କର ଡେଥ୍ ହେଇଥିଲା ତ ସେଥିପାଇଁ ଆମର ଏଠି ମାନେ ସେମାନଙ୍କର ବର୍ଷେ ନ ପୁରିବା ଯାଏଁ ପିଠା ପିଠି କିଛି ହୁଏନି ପିଠା ପଣା କିଛି ହୁଏନି ପୂଜା ପର୍ବରେ।
ଅହ ଏମିତି।
ଆଉ ଦୋଳି ଖେଳ ନା ରଜରେ?
ହଁ ଦୋଳି ଖେଳେ।
ଦୋଳି ଖେଳ?
ହଁ।
ଆଚ୍ଛା। ତମ ସେଇଠି ଦୋଳି ଲାଗେ ଗଛରେ ଲଗାଅ ନାଁ ମାନେ ଏମିତି ଘରେ ଲାଗିଥାଏ?
ଗଛରେ।
ଗଛରେ?
ହଁ।
ଉଁ ଭଲ ଆଉ।
ଆଉ ତମେ ରଜରେ କୁଆଡେ ବୁଲିବା ପାଇଁ ଯିବ?
ରଜରେ ସେମିତି ତ କିଛି ପ୍ଲାନିଂ ନାହିଁ। ଏମିତି ବି ରଜ ମହୋତ୍ସବ ହୁଏ ବହୁତ୍ ଜାଗା ଗୁଡାକରେ ରଜ ମହୋତ୍ସବ ହୁଏ। ଯଦି ବି ସୁଯୋଗ ମିଳେ ଯାଇକି ବୁଲିକି ଆସିବୁ ଆଉ। ବର୍ଷା ତ ହଉଚି ନା ତ ସେଇ ସକାଶେ ଆଉ ଯାଇ ହଉନି।
ହଁ।
ହଉ ଆଜି ଦିପରେ କଁ ଖାଇଥିଲ?
ଖାଇଦେଇଥିଲି ଏଇ ଭାତ ମାଛ ତରକାରୀ, ତମେ କଣ ଖାଇଥିଲ?
ଆଚ୍ଛା। ମୁଁ ଖାଇଛିଲି ଭାତ, ଡ଼ାଲମା ଆଉ ବଡିଚୁରା ଅ ପୋଇଆଳୁ ବେସର, ଆମ୍ବ ଖାଇଛି ଆଉ। ତମକୁ ରୋଷେଇ ଆସେ?
ହଁ।
ସବୁ ରୋଷେଇ ଆସେ? ଇ ହି ହି ହି କାଇଁକି?
କରେନି ଭାଇରିଆ କରିଦିଅନ୍ତି ମୁଁ କରେନି ଆଉ। ଏ ଭଲ୍ ଲାଗେ ଯେ ଅଛନ୍ତି, ହଁ
ମୁଁ କହିଲି ମାଛ ତ ତର୍କାରୀ ଶିଖିଚ କେମିତି ହୁଏ କହିଲ?
ମାଛ ତକାରୀ ପ୍ରଥମେ ମାଛକୁ ପ୍ରଥମେ ମାଛକୁ ହଲ୍ଦୀ ଲୁଣ ଗୋଳେଇ ଭାଜା ଭଜା ହବ ଭଲରେ ତାପରେ ମ ମସଲା କସା ତାପରେ ଆଳୁ, ହଁ ହଁ ହଁ ମାଛ ଧୁଆଁହେବ।
ଷ୍ଟେପ୍ ବାଇ ଷ୍ଟେପ୍ କହିବ ନା ମୁଁ ତ ମାଛ ତରକାରି ଶିଖିନି ମତେ ଶିଖେଇବ।
ହଁ ମାଛକୁ ପ୍ରଥମେ ଧୂଆଁହବ ତାପରେ ହଳଦୀ ଗୁଣ ଗୋଳା ହବ ହଳଦୀ ଲୁଣ ଗୋଳା ହବ ହୁଁ ତାପରେ ତେଲ କଢା ତେଲ କ ତ ତେଲ କଢା ପକେଇକି ତାକୁ ଭଲ ଭାବରେ ଭଜା ହବ ଆଁ ଭାଜି ସା ସାଇଲା ପରେ ତାପରେ ଆଳୁ ଭଜା ହବ, ଆଳୁ ଭଜା ସଇଲା ପରେ ମ ତେଲ ପକେଇ ମ ଲା ଖସାହବା ମସଲା କଷା ହେଲା ପରେ ତାକୁ ପାଣି ଦେଇ ସାଲା ପରେ ଆଳୁ ପକେଇ ଦେଇଥିବା ଆଳୁ ଟିକେ ସିଝି ଆଇଲେ ତାପରେ ମାଛ ପକେଇଦବେ ଆଉ।
ହାଲୋ।
କୋଉ ମାଛ ତମକୁ ବେଶୀ ଭଲ ଲାଗେ? ମୁଁ କହିଲି କୋଉ ମାଛ ତମକୁ ବେଶୀ ଭଲ ଲାଗେ?
ମତେ ମତେ ଏମିତିରେ ବି ମତେ ମାଛ ଏତେ ଭଲ ଲାଗେନି ଚିକେନ୍ ମୋର ପସନ୍ଦ। ଯେ ଯୋଉ ମାଛ ହେଲେ ମୁଁ ଖାଇ ଦିଏ।
ଉୁଁ ହୁଁ କୋଉ ମାଛ ବେଶୀ ଭଲ ଲାଗେ?
ମାଛ କଣ ଭାକୁର ଆଉ କଣ ବାଳିଆ ସେଇ ମାଛ ଭଲ ଲାଗେ। ଏତେ ମୁଁ ଖାଏନା ମୁଁ ସେ ଚିକେନ୍ ଟିକେ ମତ ଭାକୁର ଆ ହଁ ଚିକେନ୍ ମତେ ଭଲ ଲାଗେ।
ଆଚ୍ଛା। ତମେ ରୋଷେଇ ଶିଖିଛ?
ହୁଁ।
କେମିତି ଚିକେନ୍ ହୁଏ କହିଲ?
ଚିକେନ୍ ଆ ଚିକେନ୍ କୁୁ ପ୍ରଥମେ ଧୋଇକି ରଖିବ ଆଗେ ଯୋଉ ତଳେ ଆଳୁ ଭାଜିବ ଆଳୁ ଭାଜି ସାରିଲା ପରେ ପିଆଜ କାଟିକି ରଖିଥିବା ତାକୁ ଟିକେ ଜାଳିଦବ ପୁରା ଖାଇଆ ଫଳ ମାନେ ଲାଲ୍ ଟିକେ ଟିକେ ପଡିଲା ପର୍ଯ୍ୟନ୍ତ ତାପରେ ମସଲା ପକେଇଦବ ମସଲା ସବୁ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ଚିକେନ ମସଲା। ତାପରେ ତାକୁ ଭଲ ଭାବରେ କଷିବ। ସଙ୍ଗେ କଷି ସାରିଲା ପରେ ତା ପରେ ଚିକେନ ଟା ପକେଇବା। ଚିକେନ ଭଲଭାବରେ କଷିକି ତାପରେ କଷି ସାରିଲା ପରେ ଚିକେନ ସିଝିଆଇଲା ପରେ ଟିକେ ଆଳୁ। ଟିକିଏ ଆଳକୁ ଭାଜି ରଖି ତାକୁ ପକେଇଦବା। ପକେଇ ସାରିଲା ପରେ ତ ପାଣି ଦେଇଦବା ଆଉ।
ମୁଁ କଣ ଚିକେନ ତର ଭାରି ଭଲ ଲାଗେ ମତେ ସବୁ ରୋଷେଇ ଜଣା ଯାହା ପଚାରିବେ ମୁଁ କହିଦେବି। ତମକୁ ଚିକେନ କଷା ଭଲ ଲାଗେ ନା ଚିକେନ ତରକାରୀ ଭଲ ଲାଗେ ପନିର। ହଁ ପନିର୍ ମତେ ଆସେ କରିବା।
ହୁଁ ହୁଁ କେମିତି ବନା ହୁଏ କହିଲ ମୁଁ ତ ପନିରି ଶିଖିନି।
ପନିର ର କୋଉ ଆଇଟମ୍ ଶିଖିବ।
ନର୍ମାଲ ଯୋଉଟା ସାଧା।
ସାଧା ଯୋଉ ଆଚ୍ଛା ଆଚ୍ଛା ତାହେଲେ ପନିର ତରକାରୀ କହୁଛ ତ। ପନିରିରେ ତମେ ଫାଷ୍ଟ କଣ କରିବ ନା ପନିରି ନେଇ ଆସିଲ। ନେଇ ଆସିକି ତମ ସାଇଜ୍ ମୁତାବକ ମାନେ ମାନେ କୋଉ ଷ୍ଟେପ୍ ରେ ତମେ ରଖିକି ରୋଷେଇ କରିପାରିବ। ଯଦି। ଚା ପଚାରି କରିବ ତାହେଲେ ସେ ଅ ଅ ଅ ଯୋଉ ଟାଇପ୍‌ର ଯିଏ କାଟି ପରିଲା କାଟିକି ତମେ କଣ କରିବ ନା ଫାଷ୍ଟେ ତେଲ ପକେଇଦବ। ତାପରେ ପନିର ଗୁଡାକୁ ଭାଜି ଦବ ଆଇଦର୍ ନହେଲେ ଛାଣିଦବ। ସରିଲା ପରେ କଣ କରିବାରେ ହଉଛି ଯାହା ମସଲା ମସଲା କଣ ଦରକାର। ଆ ତମ କାଜୁ ପୁସ୍ତ ଟମାଟୋ। ଆଉ ହେଉଛି ଗୋଟା ଗରମ ମସଲା ଯାହା ବି ରଖିଥିବ ତାକୁ ବି ଆଡ କରିପାରିବ। କରିକି। ତାକୁ ଗୋଟେ ପେ ସେ ବନିଗଲା ପରେ କଣ କରିବ ନା। ଯଦି ତମେ ଆହୁରି ଛୋଲେ ଯୋଉ ଆମର ବୁଟ ପକେଇବା ପାଇଁ ଚାହୁଁଛ। ଚଣା ଯୋଉ ପନିର ଚଣା ମସଲା ଯୋଉ କୁହନ୍ତି ଯଉ ତାକୁ ବି ପକେଇବା ପାଇଁ ଚାହିଁବ ତାହେଲେ ତାକୁ। ମୁଁ ବି ଭେଦେଇ ଦେଇଥିବ ସିଝେଇ ଦବ ସିଝେଇ ଦେଇକି ରଖ ପକେଇ ଦେଇଥିବ ତାପରେ ତେଲ ତେଲରେ ପୁଣି ତେଲ ପକେଇକି ପିଆଜ ପକେଇବ ଗୋଟା ଗରମ ମସ୍‌ ସଲା ତେଜପତ୍ର। ପକେଇକି ହଳଦୀ ଲଙ୍କା ଆ ଲୁଣ ପକେଇକି ଟିକେ କଲର ଆସିବା ପାଇଁ। ସେଟା ଭଲ ଲାଗିବ ତ କରିବ ସେ ଟିକେ ଯେମିତି ଚିନି ଟିକେ ପକେଇ ଦେଇେଇଥିବ ଚିନି ଟିକେ ଫୁଟ୍ ଫୁଟିଲା ପରେ କଣ କରିବା ନା ପିଆଜ ପକେଇଦବ। ପିଆଜ ଟିକେ ବ୍ରାଉନ ହେଇଗଲା ପରେ ଯୋଉ ମସଲା ପେଷ୍ଟ କରିଥିବ। ସେଇଟାକୁ କଣ କରିବ ନା ହଉଛି ଇଏ କରିଦବ ତା ଦେହରେ ପକେଇଦବ। ପକେଇକି ତାପରେ ତା ତାକୁ ଟିକେ ଭଲସେ ମିଶେଇ ଦବ ମିଶେଇ ସାରିଲା ପରେ। ମସଲା ଟା ଭଲସେ ଟିକେ ହେଇଗଲା ପରେ ତେଲ ଉଠିଲା ପରେ କଣ କରିବ ନା। ଯୋଉ ପନିର ରଖିଥିବ ତା ଦେହରେ ପକେଇଦବା। ଆଉ ଯୋଉ ଚଣାକୁ ରଖିଥିବ ତାକୁ ବି ତା ଦେହରେ ପକେଇବ ତା ଦେହରେ ଯୋଉ ମସଲା ଟା ହେଇଛି। କଡାରେ ପକେଇବ ପକେଇ ତାକୁ ମିକ୍ସ କରିଦବ। ବାସ୍ ତାପରେ ଟିକେ ଗରମ ପାଣି ରଖିଥିବ ତାକୁ ପକେଇଦବା। ପକେଇଦେଲା ପରେ ଟେଷ୍ଟ ବଢିଆ ଆସିବ ଗରମ ପାଣି ପକେଇଲା ପରେ ପନିର ମସଲା ଟିକେ ପକେଇଦବ। ସବୁ ଫୁଟିଲା ପରେ ଗରମ ମସଲା ଆଉ ଆମର ଯୋଉ ଧଣିଆ ପତ୍ର ଅଛି ତାକୁ ପକେଇଦବା। ବାସ୍ ହେଇଗଲା ତମର ପନୀର୍ ତରକାରୀ। ହଁ ନିହାତି।
ମୁଁ ଯିବି କରିକି ରଖିଥିବେ ଆଉ।
ହଁ ହଁ ମଟନ ତମକୁ ଆସେ?
ମଟନ ମୁଁ ଖାଏନେଇଁ କି ମୁ ଶିଖିନି।
ଆଛା ଆଛା ମଟନ୍ ସେମିତି ଚିକେନ ସେମିତି ମଟ ଟନ ଖାଲି ବାସ୍ ତାକୁ ଟିକେ ଅଧିକ ସମୟ କୁ କ କରିବା ପାଇଁ ପଡିବ। ସେ ଟିକେ ସିଝିବା ଲାଗି ତାକୁ ଅଧିକ ସମୟେ କୁକ୍ କରିବା ପାଇଁ ପଡିବ। ତ ହୋଉଚି ତାକୁ ଅଧିକ ସିଜେଇ ଦେଲେ ବାସ ଯେମତି ଚିକେନ ହୁଏ ସେମତି ମଟନ୍ ଆଉ। ତା ଆଉ ଟିକେ ଭଲ ଇରେ କଲେ ବଢିଆ ଲାଗିବ। ତମେ ମଟନ ଖାଅନି? ମୁ ଚା ଆ ମୁଁ ନନଭେଜ ଛାଡି ଦେଇଥିଲି ୱାନ ଇଅର ବଟ ଏବେ କିନ୍ତୁ ଖାଉଚି।
ଉସୀ କୁଇ।
ଏବେ କିଛି ଦିନ ହବ ଖାଉଚି। ତଥାପି ଖାଲି କିଛି ଦିନ ବୋଲି ଖାଲି ମାଛ ଖାଉଚି ଆଉ କିଛି ଖାଉନି। ମାଛରେ ଚିକେନ, ମଟନ, ଅଣ୍ଡା ମୁଁ ସବୁ ଛାଡି ଦେଇେଇଚି। କିନ୍ତୁ ମୁଁ ରୋଷେଇ କରଦିଏ। ସବୁ ଏତେ କିନ୍ତୁ କିଛି ରୋଷ ସେ କରୁନି। ଖାଲି ମଟ ମାଛ ଖାଉଚି ଟିକେ ଆଉ କିଛି ଖାଉନି। ସୁବୁନି କଣ କଇଲ?
ହାଁ।
ହଁ ମୁଁ କଇଲି ଖାଲି ମାଛ ଟିକେ ଖାଏ ଆଉ ମୁଁ କିଛି ଖାଏନେଇଁ।
ହ ମାଛଭାତରା ଭଲ ଲାଗେ।
ହଁ ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହାଁ।
ଆଛା ଆଛା ଆଉ ଘରେ ସବୁ କିଏ କିଏ ତମର?
ବାପା, ମା, ଭାଇ, ଭଉଣୀ ଅଛନ୍ତି ଦାଦା, ଖୁଡି ଅଛନ୍ତି।
ଆଉ ରଜରେ ତମେ କୁଆଡେ ଯିବ ବୁଲିବା ପାଇଁ?
ସେମିତି ତ କିଛି ପ୍ଲାନିଂ ହେଇନି। କହି ହୋଉନି?
ମୁ ପିଠାପଣା ସବୁ ଆସଚି ନା ଆସେନି?
ମତେ ଆସେନି?
ଚକୁଳି ପିଠା, ଏଣ୍ଡୁର ପିଠା କିଛି ଆସେନି। ପୋଡ ପିଠା ବି ଆସେନି?
ନାଆଁ।
ହେ ଏଁ ବହୁତ ଇଜି ସବୁ।
ଆଜି ବନେଇ ଜାଣିନୁ।
ଆଚ୍ଛା। ହଁ। ପୋଡ଼ ପିଠା ଶିକିଚ?
ପୋଡପିଠା ମୁଁ ତ ଶିଖିନି।
କିନ୍ତୁ କରିପାରିବନି ମାନେ କହିଲେ ଶିଖିଯିବ ନୁହଁ? ହୁଁ। ଇଜି ପୋଡ ପିଠା ବି ସେମିତି। ରାତିରେ ବିରି ଆଉ ଅରୁଆ ଚଉଳ ବତୁରଇକି ରଖିଥିବ। ଆରାମ ସେ ସଖାଳେ ତାକୁ ବାଟିକିରି କଣ କରିବ ନା ଗୋଟେ ମାଟି ଜାଗାରେ ଯୋଉ ସୁରେଇ କୁହନ୍ତି ମାଟି ସୁରେଇ। ଆଉ ହୋଉଚି ସେଇଥିରେ କଣ କରିବ ନା ଯାହା ବାଟିଥିବ ତାକୁ ରଖିଦବ।
ଏଇ।
ରଖିଦବ ତା ଦେହରେ ନଡିଆ କାଟିକି ପକେଇବ ବାଦାମ ନଡିଆ ଆଉ ତା ସହିତ ସେ ଆଣରେ ଟିକେ ଲୁଣ ଚିନି କି ଗୁଡ ଯାହା ବି ପକେଇ ପାରିବ। ଅ କିଛି ଲୋକ ତା ଦେହରେ ଗୁଡ ମାନେ କ୍ଷୀର ବି ଆଡ କରନ୍ତି। କ୍ଷୀର ବି ବଢ଼ିଆ ଲାଗିବ ପକେଇଲେ ସଫ୍ଟ ଲାଗିବ ପୋଡ଼ ପିଠା ଟା।
ଆରାମ ସେ ତମେ ତାକୁ ବି ଆଡ କରିକି ପକେଇ ପାରିବ ତାକୁ ସବୁ କଣ କରିବ ନା କଦଳୀ ପତ୍ରରେ ମା ଆଉ ତାକୁ ଆରାମସେ କରିପାରିବ।
ହଁ।
ଭଲ ଲାଗିବ ସେଇ ଟାଇପ ର କଲ୍
ହଁ।
କେବେ କରିନ ଥରେ ଟ୍ରାଏ କରିବ ଦେଖିବ ଭଲ ଲାଗିବ।
ହଁ। କରିବା ଏଇ ରଜରେ କରିବା ଟ୍ରାଏ।
ହଁ ମାଟିରେ ଯୋଉ କରନ୍ତି ସେଇଥିରେ କଦଳୀପତ୍ର ଦେଇକି କରିବ ବେଶ୍ ଟେଷ୍ଟ ଲାଗିବ କିନ୍ତୁ ବାକି ସର୍ଟକର୍ଟରେ ସେମାନେ ପ୍ରେସ୍
ମୁଁ ଦେଖିଛି ଦେଖିଛି ହେଲେ ବନେଇନି କେବେ।
ଆଚ୍ଛା।
ହ
କିନ୍ତୁ ପ୍ରେସର କୁକର ରେ କରିବ ଇନସ୍ଟାଣ୍ଟ ସାଙ୍ଗେ ସାଙ୍ଗେ ହେଇଯିବ।
ହୁଁ।
କିନ୍ତୁ ବଡ଼ ଚକୁଳି ପିଠା ବୋହୁତ ଇଜି ଆରାମସେ ବାଟିକି ଯାହା ରଖିଥିବ ତାକୁ ଆଡ କରିବ ସାଙ୍ଗେ ସାଙ୍ଗ ହେଇଥିବ ତା ସହିତ ମଟର ତରକାରୀ ଲଗେଇକି ଖାଇବ ଆହୁରି ଟେଷ୍ଟ। ଭଲ ନୁଅଁ ମୁଁ ବୋହୁତ ଖାଇବାକୁ ବେଶି ଭଲ ପାଏ। ମୁଁ ବୋହୁତ ଫୁଡି ମାନେ ସବୁବେଳେ ଖାଲି ଖାଇବା ଜିନିଷ ମତେ ଯୋଉଠି ଦେଖିବି ଖାଲି ଖାଇବି ଖାଇବାକୁ ଇଛା ହେବ।
ହଃ ହଃ।
ମତେ ଖାଇବାକୁ ବନେଇବାକୁ ଭଲ ଲାଗେ ଖାଇବାକୁ ବି ବଢ଼ିଆ ଲାଗେ। ଦୁଇ ମିନିଟ ରୁ ଦୁ ମିନିଟ୍ ଖାଲି ମତେ ଭୋକ ଲାଗିବ।
ହାଁ।
ହଁ। ଆଉ ତମକୁ ଖାଇବାକୁ ଭଲ ଲାଗେ?
ହଁ। ମୁଁ ବି ଚକୁଳି ପିଠା ଖାଏ ଭଲ ପାଏ।
ହଁ ଚକୁଳି ପିଠା ସମସ୍ତଙ୍କୁ ଭଲ ଲାଗେ ଚକୁଳି ପିଠାରେ ମଟର ତରକାରୀ ଆଡ କରି ଖାଇବ ବେଶୀ ଭଲ ଲାଗିବ।
ମୋ ଚକୁଳି ପିଠାରେ ମୋର ଚିନି ଟିକେ ପଡ଼ିଥିବ ତା ଉପରେ ମତେ ଆହୁରି ଭଲ ଲାଗେ ଚିନି ଟିକେ ତେଲ ଟିକେ ପଡ଼ିଥିବ ମତେ ଆଉରି ଭଲ ଲାଗେ ନହେଲେ ଯୋଉ ରସୁଣ ଟିକେ କଞ୍ଚା ଚା ଲଙ୍କା ଟିକେ ଦଳିଦେଇକି ଖାଇବ ଆହୁରି ବଢ଼ିଆ ଲାଗିବ।
ଚକୁଲି ଚିକେନ କେବେ ଖାଇଛ?
ହଁ।
ସେଇଟା ବି ବଢ଼ିଆ ଲାଗେ।
ସେ ତ ଆହୁରି ଟେଷ୍ଟ ଲାଗେ।
ହଁ ମୁଢ଼ି ଚିକେନ ଖାଇଛ?
ମୁଡ଼ି ଚିକେନ୍ ନା।
ଖାଇନ?
ନା।
କେମିତି ଚିକେନ